ହ୍ୟାଲୋ।
ହଁ।
କଣ କରୁଥିଲ?
ମୁଁ ବସିଥିଲି।
ଓ ହଁ ଆଉ ତମ ବାରିରେ ସବୁ ଏ ବର୍ଷ କଣ କଣ ଫସଲ ଲଗେଇଲଣି ବର୍ଷା ବର୍ଷା ତ ଟିକେ ଟିକେ ହେଲାଣି ସବୁ ଫସଲ ଲଗାହବଣି ତମ ବାରିରେ କଣ ସବୁ ପନିପରିବା ଗଛ କି ଅଲଗା ଗଛ କଣ ସବୁ ଲଗେଇଛ?
ହଁ ଲଗା ତ ହେଇଛି କଲରା ଗଛ ଲଗେଇଛି କଲରା ଫଳିଲାଣି ଛୋଟ ଛୋଟ ହେଇଛି। ବହୁତ ଗୁଡାଏ ହେଇଛି କଲରା। ଆଉ ଖଡା ଶାଗ ଗଛ ଲଗେଇଛି। ଆଉ କଣ ଗୋଟେ ଭେଣ୍ଡି ଗଛ ଲଗେଇଛି ଯେ ସେ ଫଳିନି।
ଓଁ ହୋ
ତମେ କଣ ଲଗେଇଛ ଗଛ?
ଆମର ତ ଲଗା ହେଇଛି ଏବେ କଖାରୁ ଗଛ ବୋଇତାଳୁ ଆଉ କଲରା ଆଉ ବାଇଗଣ ଏବେ ସବୁ ଲଗା ହଉଛି ଛୋଟ ଛୋଟ ଚାରା ଆଣିକି ଲଗା ହଉଛି କିନ୍ତୁ କଖାରୁ ଗଛ ଟିକେ ବଡ ହେଇଗଲାଣି ବୋଇତାଳୁ ଆଉ କଲରା ଏଇଟା ଟିକେ ମାଡ଼ିଲାଣି କିନ୍ତୁ ଆଉ ସବୁ ବାଇଗଣ ଲଙ୍କା ଆଉ ସେ ସବୁ ଛୋଟ ଛୋଟ ଗଛ ଲଗା ହେଇଛି। କାରଣ ଆଜିକାଲି ଯେଉଁ ବାରିରେ ହିଁ ନିଜେ କରିକି ଖାଇବାଟା ଭଲ। ଲୋକମାନେ ଆଗରୁ ସବୁ ଲଗଉଥିଲେ କିନ୍ତୁ ଏବେ ସବୁ ମାର୍କେଟରୁ ଖାଲି କିଣି ଆଣୁଛନ୍ତି ସାର ଦିଆ ଜିନିଷକୁ ଖାଇ ଦେଉଛନ୍ତି, ଦେହ ଖରାପ ହେଉଛି।
ନା ନା ବାଡିରେ ଯୋଉଡା ନିଜେ ଲଗଉଚୁ ସେଥିରେ ସାର ଫାର ଦବନି ଖତ ଦବ ପଛରେ ଖତ ଦେଲେ ଭଲ ହବ, ଯି ଜିଆ ଖତ ଗୋଟେ ମିଳୁଛି ହେଲା କି ସେଟା ପ୍ୟାକେଟ ବିକ୍ରି ହଉଛି। ସେଇଗୁଡାକ ଆଣିକି ଦବ, ମୁଁ ବି ଲଗେଇଛି ଯୋଉ ବୋଇତାଳୁ ଗଛରେ ଦେଇଛି ଆଉ ସେ କଲରା ଗଛରେ ଦେଇଛି, ଭଲ ହଉଛି, ସେଟା ମାନେ ହଉଛି ଭଲ ଜିଆ ଖତ ଟା ହଉଛି ପ୍ରା ଉ ଉର୍ବର ରଖିିବ ସେଇ ଯୋଉ ମାଟି ଟାକୁ।
ହଁ କାରଣ ମୁଁ ବି ସେଇ ଆଗରୁ ଆମ ଘର ପାଖରେ ଲୋକ ସବୁ କିଣି ଆଣିକି ଖାଉଛନ୍ତି ମୁଁ ତାଙ୍କୁ ମନା କହିଲି ମୁଁ କହିଲି ବାରି ତ ସମସ୍ତଙ୍କର ଅଛି। ନିଜେ କିଛି ଗଛ ମ ଚାରା ଆଣିକି ସବୁ ଲଗା। ଘ ମାନେ ଘରେ ବି ଖତ ଅଛି ଗାଈ ଅଛନ୍ତି ଯେହେତ ତୁ ଗାଁ ରେ ଉଁ ବି ଖତ ମିଳିଯାଉଛି ବୋଲି ଖତ ସବୁ ପକେଇକି କର, ଯୋଉ ସାର ଜିନିଷ ଆଣିିକ ଖାଇଲାଠୁ ଦେହ ଖରାପ ହଉଛି, ଆଜିକାଲି କିଣି ଆଣିବା ଖାଇଦବା ସେରା ସବୁ ବଢିକି ଲୋକ ଯୋଉ ଲଗଉଛନ୍ତି ବଢିକି କେମତି ବେପାର ହବ ବୋଲି ସେମାନେ ସାର ଔଷଧ ଦେଇକି ବଡ କରିଦଉଛନ୍ତି ପନିପରିବାକୁ। ସେଇରା ଆମେ ଖାଇଲେ ଆମ ଦେହକୁ ଯାଇକି ଏବେ ଦେଖିବ ଅଧିକାଂଶ କମ ଏଜରେ ସବୁ ରୋଗ ହେଇଯାଉଛି, କାରଣ ଆମେ ସବୁ ଖାଉଛେ ସାର ଦିଆ ଜିନିଷ। ସବୁ ଜିନିଷ ସାର ଦିଆ। ଖାଉଛି। ଆଗରୁ କିନ୍ତୁ ଲୋକ ସବୁ ନିଜ ଖତ ଦେଇକି ବାରିରେ ସବୁ ଜିନିଷ ଲଗଉ ଥିଲେ। ଦେଖିବା ଆଗ କାଳିଆ ଲୋକ ପୁରା ଶହେ ବର୍ଷ କି ଅଧିକ ବର୍ଷ
ସେ ବହୁତ ଷ୍ଟ୍ରଙ୍ଗ ତାଙ୍କ ଦାନ୍ତ ବି ଗୋଟେ ହଲୁନି ନେଇକି ପଡୁନି।
ଦାନ୍ତ ହଲୁ ନଥିବ, ତାଙ୍କ ଚୁଟି ଜଲ୍ଦି ଏବେ କିନ୍ତୁ ଛୋଟ ଛୁଆଙ୍କର ଚୁଟି ପାଚିଯାଉଛି। ହେତେବେଳକୁ ଅଁ ସେମାନଙ୍କର ସବୁ ଚୁଟି କଳା ଥିଲା ଦାନ୍ତ ହଲି ନ ଥିବ। ସେମାନେ ପୁରା ମରିଲା ହାତେ ବି ଷ୍ଟ୍ରଙ୍ଗ ଥିବେ। ନିଜ କାମ ନିଜେ କରିପାରୁଥିବେ। ଏବେ କିନ୍ତୁ ଉମ ଚାଳିଶୀ ପ୍ଲସ ହେଲା ପରେ ରୋଗ ସବୁ ମାଡି ବସୁଛି ଲୋକଙ୍କୁ। ଡାଇବେଟିସ, ବ୍ଲଡ ପ୍ରେସର ଅଧିକାଂଶ ଲୋକଙ୍କର ସବୁ ହାର୍ଟ ପ୍ରୋବ୍ଲେମ ସବୁ ଦେଖିବ କମ୍ ଏଜ ରୁ ଲୋକଙ୍କର ପୁରା ଅଁ ଦେହ ଖରାପ ମେଡିସିନ ଖାଉଛନ୍ତି ଖାଲି ମୁଁ କହିଲି ସମସ୍ତିଙ୍କି ବୁଝେଇକି କହୁଛି ଯେ ସବୁ ନିଜେ ପନିପରିବା ହଉ କିଛି ଘରେ କିଛି ସବୁ ଲଗେଇକି ସାର ଦିଆ ଜିନିଷ ଷରୁ ଟିକେ କମ ଖାଅ ଅଁ ଯୋଉଟା ନ ମିଳୁ ଚି ହଁ କେତେବେଳେ କେମିତି ଆଣିକି ଖାଅ କିନ୍ତୁ ଆମର ତ ଗାଁ ରେ ଗାଁ ମାନଙ୍କରେ ଅଧିକାଂଶ ଘରେ ପାଣି ସୁବିଧା ବି ଅଛି। କୂଅ ଥିବ କି ଅଧିକାଂଶ ଗାଁ ଫାଁ ରେ ଯୋଉ ଉଁ ପୋଖରୀ, ନାଳ ଏସବୁ ବି ଥିବ ବିଲରେ ବି ଚାଷ କଲେ ହବ। ପନିପରିବା ଧାନ ସିନା ଧାନ ଟାଇମ ରେ ଧାନ, ଧାନ ପରେ ବି ଲଗେଇ ହବ ଅଲଗା ସବୁ ପନିପରିବା ସବୁ। ତ ଲୋକ ଏବେ ଟିକେ ଟିକେ କିଛି ଜଣ ଦେହ ଯୋଉ ଖରାପ ହେଲାଣି ସବୁ କିଛି ଜଣ ଟିକେ ଟିକେ ବୁଝିକି ସବୁ କଲେଣି। ବାରିରେ ସବୁ ଲଗଉଛନ୍ତି ଫସଲ। ଆମର ତ ଲଗେଇଛୁ ବର୍ଷ ଷା ହେଲେ ଏବେ ଟିକେ ଭଲ ହୁଅନ୍ତା ଫସଲ ଆଉ ଟିକେ ଯେଉଁଟାକି ଆମେ ନିଜେ ଖାଇ ପାରନ୍ତୁ ଖାଇବା ସଙ୍ଗରେ ବି ଟିକେ ବିକି ବି ପାରନ୍ତୁ। ଯଦି କି ଆମ ଟିକେ ବି ପ ଆମର ଟିକେ ପଇସା ବି ଦରକାର ନା। ପଇସା ବି ହେଇପାରନ୍ତା। ତମର କଣ କାଲି ଖାଉଛ ନା ଖାଇବା ପାଇଁ ଲଗେଇଛ ନା ଖାଇକି
ଆମେ ଖାଲି ଖାଉ ଖାଇବା ପାଇଁ ଲଗେଇଛୁ ଖାଉଛୁ। ମାନେ ଏଠି ଟିକେ ଜାଗା କମ ଅଛ ଛି ତ ସେଥିଲାଗି ଖାଲି ନିଜ ପାଇଁ କରୁଛୁ ବିକ୍ରି କରିବା ଭଳିଆ ହବନି।
ଓ ନାଇଁ ଆମ ତ ଟିକେ ଅଧିକ ଜାଗା ତ ସେଇଥିପାଇଁ ଆମେ ଏଁ ଟିକେ ଅଧିକ ଗଛ ଲଗେଇଛୁ ଯୋଉଟାକି ଖାଇପାରିବୁ ଉଁ ବିକି ବିି ପାରିବୁ ଅ ଅର୍ଥ ବି ଆମର ଟିକେ କିଛି ହେଇଯିବ ଆଉ।
ଶାଗ ଟା ବି ଭଲ ବିକ୍ରି କରିବାକୁ ହବ ଆଠ ଦିନେ ପନ୍ଦର ଦିନେ ବଢିଆ ଶାଗ ବାହାରିବ ବେଶୀ ବେଶୀ ବାହାରିବ। ଆଉ ଫୁଲ ଗଛ କଣ ଲଗେଇଛ?
ଫୁଲ ଗଛ ଆମ ବାରିରେ ତ ଏମିତି ମନ୍ଦାର, ଟଗର, ଅଁ ରଜ ଜନୀଗନ୍ଧା ଏସବୁ ଗଛ ଅଛି। ଆଉ ଏବେ ଲଗେଇଛୁ କିଣିକି ଆଣିକି ଯୋଉ ଉ ଯୋଉ ସିଜନ ୱାଇଜ ସବୁ ସିଜନରେ ତ ଗେଣ୍ଡୁ ଫୁଲ ଗଛ ଲଗେଇଲେ ହବନି, କିଣା ଗେଣ୍ଡୁ ଫୁଲ ଗଛ ଆଣିକି ଲଗେଇଛୁ, ଆଉ ଗୋଲାପ ଗଛ ବି ଅଛି। ଆଉ କଣ ମଲ୍ଲ ଗଛ ଏସବୁ ଫୁଲ ଗଛ ଅଛି, କିନ୍ତୁ କିଣା ଗଛ ଏବେ ଗେଣ୍ଡୁ ଫୁଲ ଟିକେ ଗଛ ଆଉ ଉ ଟିକେ ରଙ୍ଗୀନ ରଙ୍ଗୀନ ଯୋଉ ସବୁ ମନ୍ଦାର ସବୁ ଭେରାଇଟି କଲର ଯୋଉରା ସେଇଥିରୁ ପିଙ୍କ କଲର୍, ହ୍ୱାଇଟ୍ କଲର୍ ସେଇରା ଟିକେ ଆଣିକି ଯୋଉ ନର୍ସରୀରୁ ଆଣିକି ଟିକେ ଲଗେଇଛୁ। ଭଲ ଫୁଲ ଗଛ ବି ଅଛି, ଫୁଲ ଗଛ ଲଗେଇଲେ କଣ କହିଲ ଯେତେବେଳେ ବି ଟିକେ ମନ ଭଲ ନଥିବ, ସେଇ ଯୋଉ ଛୋଟ ବଗିଚାଟିକୁ ଟିକେ ଯାଇକି ଫୁଲ ଗଛର ଟିକେ ଯତ୍ନ ନେବା ସହିତ ପାଣି ଟିକେ ପକେଇଲେ, ଟିକେ ମନ ବି ଟିକେ ଭଲ ଲାଗେ। ହଁ ତମର ସବୁ କଣ ସେପଟେ ଲଗେଇଛ ଫୁଲ ଗଛ?
ମୁଁ ଲଗେଇଛି ଗୋଲାପ ପିଙ୍କ କଲର ର ଗୋଟେ ରେଡ ର ଗୋଟେ ଆଉ ମନ୍ଦାର। ଆଉ କାଗଜି ଫୁଲ ବି ଲଗେଇଛୁ, ଏବେ ଫାଷ୍ଟ ଫୁଲ ହେଇଛି ପୁରା ବଢିଆ ଦେଖା ଯାଉଛି। ଟଗର ବୋଲି ଗୋଟେ ଥୋପି ଟଗର ନାହିଁ, ବଡ ବଡ ଫୁଲ
ହୁଁ।
ସେଟା ଟେଗୁଲ ଗୋଲାପ, ଗେଣ୍ଡୁ, ମଲ୍ଲି ଆଉ ଗୋଟେ ଯୋଉ ମାଳତୀ ଗଛ। ସେଇଟା ଆଣିକି ନର୍ସରୀରୁୁ ଲଗେଇଛୁ, ବଢିଆ ଟିକେ ଟିକେ ଫୁଲ ହେଲାଣି ବଢିଆ ଦେଖାଯାଉଛି।
ହଁ।
ଆଉ ତା ସାଙ୍ଗରେ ଦେବା ପାଇଁ ଆମର ଏଠି ତ ବେଶୀ ଯୋଉ ଗୋବର ଫୋବର ଟିକେ ମିଳେନି, ଟାଉନ ଜାଗା ସେ ଯୋଉ ଜିଆ ଖତ ନୁହେଁ କି, ସେ ଜିଆ ଖତ ହଁ ଜିଆ ଖତ ପ୍ୟାକେଟ କେଜି କିଆ ଆଣି କି ନା ତା ଦେହରେ ତା ମୂଳରେ ଦେଇକିନା ପାଣି ଫାଣି ଦିଆଯାଉଛି ଭଲ ହଉଛି ଗଛ।
ହଁ ଭଲ ଗଛ ବି ଲଗେଇଲେ ନିଜେ ବି ଟିକେ ପରି ଶ୍ରମ ଗଛ ମୂଳେ ଯାଇକି ଘାସ ଟିକିଏକି ତାକୁ ପାଣି ଟିକେ ଦବା ସେଇଟା ବି ସମୟ ଆମର ବି ଟିକେ ଯିବ, ଭଲ ବି ଲାଗିବ ଟିକେ
ମାଇଣ୍ଡ ଫ୍ରେଶ ରହିବ, ଗଛ ଲଗେଇକି ପାଣି ଦେଲେ ମାଇଣ୍ଡ ଫ୍ରେଶ ରହିବ।
ହଁ ଆଜିକାର ଲୋକ ଟିକେ ପରିଶ୍ରମ କରୁନାହାନ୍ତି, ଖାଲି କିଣି ଆଣିବା ଖାଇଦବା। ଟିକେ ବି ପରିଶ୍ରମ କରିଲେ ବି ଭଲ ଲାଗିବ, କି ଘରେ ବି ବାରିରେ ଟିକେ ଫୁଲ ଗଛ ଥିଲେ ନିଜେ ବି ଯାଇକି ଟିକେ ଫୁଲ ଅଛ ଟିକେ ଫଟୋ ଫଟ ଆଜିକାଲି ଟିକେ ଉଠିବାକୁ ଭଲ ଲାଗିବ। ତ ଆମର ଠାକୁର ପୂଜା କରିବାକୁ ବି ଫୁଲ ମିଳିଯିବ, କି କିଛି ବି ଗୋଟେ ଭଲ ଲାଗିବ।
ଆଉ ଯୋଉ ହାଇବ୍ରିଡ ଗଛ ଗୋଟେ କଣ କହିଲ ପିଜୁଳି ଗଛ ଲଗେଇଚୁ, ଛୋଟ ଛୋଟଟେ ହେଇଛି ଗଛ ଟା ବଢିଆ ପିଜୁଳି ଫଳିଛି। ଆଉ ଲେମ୍ବୁ ଗୋଟେ ରେ ତ ଫଳୁଛି ପୁରା ବର୍ଷ ବାର ମାସି ଲେମ୍ବୁ ଫଳୁଛି, ସବୁବେଳେ ଆମର ଲେମ୍ବୁ କିଣା ଯାଉନି, ବହୁତ ଫଳୁଛି।
ହଁ ଭଲ ଲେମ୍ବୁ ଟା ବି ଆମର ସବୁବେଳେ ଦରକାର, ପାଣି କରିକି ପି ପାରିବା, ଖାଇବାରେ ବି ଖାଇପାରିବା, ଲେମ୍ବୁ ଟା ବି ଗୋଟେ ଭଲ ଜିନିଷ।
ସଜନା ଗଛ ଅଛି ସେଥିରେ ବି କଡ ଫୁଲ ହେଲାଣି, ଅମୃତଭଣ୍ଡା ଗଛ ସେ ସେଥିରେ ବି ଫୁଲ ହେଲାଣି, ସବୁ ହେଲାଣି ଆଉ।
ହଁ ବଢିଆ ସବୁ ଯାହା ହଉ ତମର ସବୁ ପନିରିବା ବି ଅଳ୍ପ ଲଗାହେଇଚି, ଅମୃତଣ୍ଡା ଫୁଲ ଗଛ ହ ଭଲ କଥା ଆମ ବାରି ରେ ବି ଆମ୍ବ ଅଛି, ଆମ୍ବ ସିଜିିନ ତ ଏବେ ସରି ସରି ଆଇଲାଣି ତଥାପି ହେଇଥିଲା ଏ ବର୍ଷ ଆମ୍ବ ଟିକେ ଗଛରେ ଆମ୍ବ ଗଛ ଅଛି, ପିଜୁଳି ଗଛ ଅଛି, ପିଜୁଳି ବି ହଉଛି। ଆଉ ନେୱଆ ଗଛ ବି ଅଛି ନେୱା ସମୟରେ ନେୱା ଗଛରେ ବି ହୁଏ। ଯାହା ଦେଶୀ ଜିନିଷ ଆମେ କିଣା ଅପେକ୍ଷା ଦେଶୀ ସେ ଜିନିଷ ଟିକେ ବି ଖାଇ ପାରୁଛୁ, ଫଳ ବି ଖାଇ ପାରୁଛୁ, କଦଳୀ ଗଛ ବି ଅଛି ଆମର, କଞ୍ଚା କଦଳୀ ଅଛି, ପାଚିଲା କଦଳୀ ବି ଅଛି।
ହୁଁ ହୁଁ ନାଇ ସବୁଠୁ ଭଲ ହଉ କି କଣ କହିଲ ସଜନା ଗଛ ଭଲ ସବୁଠୁ ମାନେ ବର୍ଷ ବାର ମାସି ତମକୁ ହ ସେଇଟା ମାନେ ଦେହ ପାଇଁ ସବୁଠୁ ଭିଟାମନ୍ ଶାଗଟା ହେଲା କି। ସେଇଟା ବି ବାଇରେ ଅଛି ନା କୁଆଡେ ଆଣିବାକୁ କାହାକୁ ମାଗିବାକୁ ଯିବାକୁ ପଡିବନି। ଘରେ ଅଛି ଯେତେବେଳେ ମନ ଇଛା ସେତେବେଳେ ତୋଳିକି ଖାଇବ।
ହୁଁ ସଜନା ଶାଗ ଟା ବି ଭଲ ଲାଗେ ସାଙ୍ଗେ ସାଙ୍ଗେ ଆଣିକି ଗରମ ଗରମ ଶାଗ ଭାଜିକି ଖାଇଦବୁ। ତାପରେ ଛୁଇଁ ସଜନା ଛୁଇଁ ଟା ବି ବହୁତ ବଢିଆ ଲାଗେ, ଛୁଇଁ ସମୟରେ ଆମର ବି ଅଛି ଏବ ବର୍ଷ ଛୁଇଁ ବି ହେଇଥିଲା, ଆମେ ଛୁଇଁ ଖାଇଛୁ ଶାଗ ତ ଖାଉଛୁ ସବୁବେଳେ ଭଲ।
ହୁଁ ହୁଁ ଆଉ କଣ କୁହ?
ଆଉ କଣ ସବୁ ତମେ ଆଜି ରୋଷେଇ କଣ କରିଥିଲ?
ରୋଷେଇ ଆଜି ଅଣ୍ଡା ଆମ୍ଲେଟ୍ ହେଇଥିଲା, ସେଇ ସଜନା ଶାଗ ଭଜା। ଆଳୁ ଭର୍ତ୍ତା ପଖାଳରେ ତ ପଖାଳ ଆଇଟମ ସବୁ ଆଜି ହେଇଥିଲା।
ଓହୋ ଖରା ବି ହଉଛି ପଖାଳ ଖାଇଲେ ଭଲ।
ଗରମ ଖାଉନୁ ଖାଲି ପଖାଳ ଖାଉଛୁ ସେ ପଖାଳ ଆଇଟମ ସବୁ ହେଇଥିଲା ଆଉ। ସାଙ୍ଗରେ ତା ସାଇରେ ଲେମ୍ବୁ, ଲେମ୍ବୁ ତ ସବୁବେଳେ ଖାଉଛୁ ଆଉ।
ହଁ ଲେମ୍ବୁ ଟା ବି ଡକ୍ଟର କହିଛନ୍ତି ସବୁ ବକ୍ତରେ ଟିକେ ଲେମ୍ବୁ ଆଉ ଗ୍ରୀନ୍ ସାଲାଡ ଟିକେ ରହିବା ଦରକାର ଯଉ କାକୁଡି ଗାଜର ଇଏ ଏ ସେ ଏସବୁ ଖାଇବା ଦରକାର ସବୁ ଇଏରେ। ଭଲ ହଁ ସବୁ ଲଗ ଲଗା ହେଇଚି ଏବେ ନୂଆଁ ଖାଲି ସାରା ହେଇନି ମାନେ
ହଁ ସେଗୁଡାକ ଲତା ଗଛ ଯେତେକ, ଯେତେକ ଲତା ଲତା ଗଛ ଏଇ ଫାଷ୍ଟ ରୁ ଲଗେଇଲେ ବର୍ଷା ପାଣି ପଡ଼ିଲେ ସେ ବଢିଆ ହବ ଲତା ଗଛ ଏଇଟା ଲଗେଇବା ଠିକ। ଟାଇମ ଆଉ ଗୋଟେ ଝୁଡଙ୍ଗ ଗଛ ବି ଲଗେଇଛି ସିଏ ବି ଫଳିଲାଣି।
ହୁଁ ନାଇଁ କଣ କହିଲ?
ଫାଷ୍ଟରେ ଲଗେଇବଗ।
ହୁଁ ବର୍ଷା ହଉନଥିଲା ନା ଖରା ତ ପ୍ରବଳ ଏଇ ଯୋଉ ର ଏବେ ଧର ଏଇ ଦି ତିନି ଦିନ ହେଲା ବର୍ଷା ହେଇଛି। ଯାହା ମଞ୍ଜି ଆଗରୁ ଟିକେ ଲଗା ଯାଇଥିଲା ଟିକେ ମାଡ଼ିଲାଣି ଏବେ ସବୁ ନୂଆ ନୂଆ ଲଗା ହଉଛି ଲ ତା ଜିନିଷ ବି କାକୁଡି ଲଗା ହେ ହେଇଛି ତ ଛୋଟ ଛୋଟ ହେଇଛି ମାଡିନି ଆଉ।
ହୁଁ ହୁଁ ଆମର ଟିକେ ଟିକେ ମାଡିଲାଣି ଆଉ ବୋଇତାଳୁ ଗଛ ଟା ବଡଟେ ହେଲାଣି ପୁରା।
ଭଲ କଥା ତମେ ନିଜ ବାରିରେ ଲଗେଇକି ସବୁ ଖା ଦେହ ବି ସୁସ୍ଥ ରହିବ। ଘରେ ବି ଛୋଟ ଛୁଆ ଅଛନ୍ତି ନା ତାଙ୍କ ଦେହ ବି ଭଲ ରହିବ।
ସେ ସାର ଖାଦ୍ୟ ଖାଇକି ଆମେ ତ ଯାହା ହଉଛେ ସେ ଛୋଟ ଛୁଆ ସିଏ ବି ଖାଇକି ସେମିତି ସବୁ ହେଇଯିବ ଦେହ ଖରାପ। ସମସ୍ତଙ୍କର।
ହଁ ଆଜି କାଲି ତ ଆପଣ କମ ଏଜ ରୁ ଚୁଟି ପାଚି ଯାଉଛି, କମ ଏଜ ରୁ ସବୁ ମାନେ ଟିକେ କିଛି ହେଲା ମାନେ ଗୋଟେ ଛୋଟ ଜିନିଷ ଟା ହେଲା ମାନେ ଏଇଟା ବଡ ହେଇଯାଉଛି। ଦେହରେ ମାନେ ଏରେ ସବୁ ଆମର ହଉଛି ଏଇ ଯୋଉ ସାର ଜିନିଷ ଆଉ ଯୋଉ ପାଣିର ବି ଟିକେ ଏବେ ଯୋଉ ଅଧିକାଂଶ ଜାଗାରେ ଯୋଉ ଉଁ ସବୁ କାରଖାନା ସବୁ ଖୋଲା ହେଇଯାଉଛି ନା ସେ ସବୁ ଡଷ୍ଟ ଉଡିକି ସବୁ ଗାଁ ଗାଁଉଲି ପାଖାପାଖିରେ ବି ଖୋଲା ହେଇଯାଉଛି ଏଥର। ଆଉ ତ ସେ ସବୁ ଡଷ୍ଟ ଯୋଗୁ ଜଳ ପାଣି ସବୁ ଖାଇବା ଆମର ଏବେ ସବୁ ମାନେ ଭେଜାଲ ହେଇଗଲାଣି ତ ସେଇଥିପାଇଁ ଦେହ ଅଧିକାଂଶ ସମସ୍ତଙ୍କର ଟିକେ ଖରାପ ରହୁଛି ଆମେ ଟିକେ ଚେଷ୍ଟା କରିବା ସେ ସବୁ ରୁ ଟିକେ ଧୀରେ ଧୀରେ ଦୂରେଇକି ନିଜ ଉ ବାରିରେ କିଛି ଗଛ ଲଗେଇକି ଖାଇବା। ବାହାର ଜିନିଷ କିଛି ଖାଇବାନି ନିଜେ ଘରେ ବନେଇକି ସବୁ ଜିନିଷ କିଣିକି ଆଣିକି ବନେଇକି ଖାଇବା। ସେସବୁ ଚେଷ୍ଟା କରିବା ଧୀରେ ଧୀରେ କେମିତି କମେଇବାକୁ ଯେହେତୁ ଅଭ୍ୟାସ ହେଇଗଲାଣି କିଣିକି ଖାଇବା। ସବୁ ଜିନିଷ ଲୋକଙ୍କର ଆମେ ଟିକେ ଚେଷ୍ଟା କରିବା ସମସ୍ତଙ୍କୁ ଆମ ଘର ଲୋକ ଲୋକଙ୍କୁ ବୁଝେଇବା କି ବାହାର ଜିନିଷ ଖାଅ ନା ବାହାରେ କେତେ ଧୂଳି ଉଡୁଛି ଲୋକ କିଏ କେମିତି ତିଆରି କରିଦେଉଥିବେ। ସେ ସବୁ ଦେହ ଖରାପ ହଉଛି। ଉ ସବୁ ନିଜେ ଏଥର ଘରେ ବନେଇକି ଖାଇବ। ଉଁ ଘରେ ବି
ଜିନ୍ଷ ବହୁତ ଯେତେ ଦୂରେଇ ରହିବ ସେତେ ଭଲ। ହେଲା କି ସେ ଯୋଉ ତେଲ ଜିନିଷ ଯୋଉ ବାଜେ ତେଲରେ କରୁଛନ୍ତି ରାସ୍ତା କଡରେ ସେଗୁଡାକ ନ ଖାଇକି ବରଂ ଘରେ ଯାହା ହଉଚି ଘରେ ନିଜେ ବନେଇକି ଖାଇବ ଛୁଆଙ୍କୁ ଦବ ସେଇଟା ସବୁଠୁ ଭଲ।
ହଁ ହଉ ହଉ ରଖୁଚି ଆଁ?
ହଁ ହଁ।